ନମସ୍କାର।
ଆଜ୍ଞା ଆଜ୍ଞା ଆଉ କଣ ଖବର?
ଏ ବସ୍ ଥିଲି ଆଉ।
ଆଉ ସକାଳ କାମ ସବୁ ସରିଲାଣି ଆପଣଙ୍କ?
ଆଜ୍ଞା ଆଜ୍ଞା ସରିନି।
ଆଉ ସବୁ ଦେହ ପାହ ଭଲ?
ଆଜ୍ଞା ଭଲ।
ଆଚ୍ଛା ଆଛା। ଆଉ ଆଉ କଣ ଖାଇବା ପିଇବା ସକାଳୁ ଖାଇଲେ?
ଆଜ୍ଞା ଆଉ କନ୍ କୁହନ୍ତୁ?
ଖାଇଲେ କଣ ସୂ
ଆ ସକାଳୁ ଚା ବିସ୍କୁଟ୍ ଖିଆ ହେଇଛି ଆଉ। ଗୋଟିଏ ବୋଉ ତା ପିଲାଟା ପାଇଁ
ଆଉ ସବୁ ଆପଣଙ୍କ ଗାଁ ରେ କଣ ବିଭାଘର ଥିଲା କାଲି କୋଉ ଥିଲେ ଯାଇଥିଲେ ଆଟେଣ୍ଡ କରିଥିଲେ ବାହାଘର?
ଯାଇଥିଲେ ତ?
ହୁଏ। ହଁ ଖାଇ ପିଇ ବୁଲିକି ଆସିଲୁ ଆଉ ସବୁ ଆରେଞ୍ଜ୍ ମେଟ୍ ହେଇଥିଲା ମ୍ୟାରେଜ ର।
କଣ ସବୁ ବାହାଘରେ ସବୁ ରୋଷେଇ ହେଇ ରୋଷେଇ ର ସବୁ କଣ ସବୁ କେତେ ପ୍ରକାରର ଖାଇବା ହେଇଥିଲା?
ଖାଇବା ତ ଆପଣଙ୍କର ଏବେ ଆଜିକା ସବୁ ଭଲ କରୁଛନ୍ତି ନା ମ୍ୟାରେଜ୍ ଟା ଯେହେତୁ ଯିଏ ଆମିଷ କରୁଛନ୍ତି ତାଙ୍କର ତ୍ରିଯାଟା ପ୍ରକାର। ଆଉ ଯିଏ ସାଧା କରୁଛନ୍ତି ସାଧାର ଚାରି ପାଞ୍ଚଟା। ସାଧାର ଆଠ ଦଶ ପ୍ରକାର ଏମିତି ସବୁ ଆଉ।
ଆଚ୍ଛା ଆଚ୍ଛା। ଆପଣଙ୍କର କଣ ସେଇଟା ପସନ୍ଦ ର ଖାଦ୍ୟ କାଲି କଣ ଆପଣଙ୍କର ସେଇଠି ହେଇଥିଲା?
ଉଁ ମତେ ତ ସାଧା ଟିକେ ପସନ୍ଦ ସାଧା ମୋ ପସନ୍ଦର ସବୁ ପ୍ରାୟ ହେଇଥିଲା।
କଣ କଣ ହେଇଥିଲା କହୁନାହାନ୍ତି?
ଆପଣଙ୍କର ପନିର ଛତୁ ମିକ୍ଚର ଡାଲି ଏମିତି ସବୁ ଆଉ।
ଆଛା ଆଛା। ଆପଣଙ୍କର ଛତୁ ବୋଧେ ବହୁତ ପସନ୍ଦ?
ହଁ ସପରେ ପସ ଟା
ଆଗରୁ ଗୋଟେ ଆମର ଏଇ ବର୍ଷା ସିଜିନି ଆସିଗଲେ ମାନେ ଏଇ ରଜ ପରେ ପରେ ପ୍ରାୟ ଯୋଉ ବର୍ଷା ଆମର ଆସେ
ଆଜ୍ଞା।
ସେଇ ଟାଇମ ରେ ଆମର ଯୋଉ ବର୍ଷା ଲାଗି ରହେ ଯୋଉ ଝଡି ବର୍ଷା ଟା ଆମର। ଶ୍ରାବଣ ମାସଠୁ ନେଇ ସେ ଯାଏ। ସେ ଟାଇମରେ ଆମର ଗୋଟେ ବିଲ ବନ୍ଧ ମାନଙ୍କରେ ଗୋଟେ ଛତୁ ହୁଏ ଛୋଟ ଛୋଟ ଛତୁ ଗୋଟେ ହୁଏ ବାଲି ଛତୁ ତାକୁ କୁହନ୍ତି।
ହୁଁ ହୁଁ।
ସେ ଛତୁର ଚୁଡ଼ଚୁଡ଼ା ଆପଣ କେବେ ଖାଇଛନ୍ତି? ଖାଇଛନ୍ତି ସେ ଚୁଡଚୁଡ଼ା?
ଆଜ୍ଞା ଆଜ୍ଞା ଖାଇଛି।
ଭଲ ଲାଗେ?
ହଁ ଭଲ ଲାଗେ ସେମିତି ଆଉ ଟିକେ ଖଟା ଫଟା ଦେଇକି ଆମ୍ବୁଳ ଫାମ୍ୱୁଲ ଦେଇକି ତିଆରି କରାଯାଏ ତ।
ଆଚ୍ଛା ଠିକ ତ ଜାଣିଛନ୍ତି ଆଉ। ସେଇ ଛତୁ ଟା ମୋର ବହୁତ ପସନ୍ଦ। କିନ୍ତୁ ଆଜିକାଲିକା ଯୁଗରେ ଆଉ କିନ୍ତୁ ବିଲକୁ କେହି ଯାଉନାହାନ୍ତି କି ବିଲକୁ ବନ୍ଧକୁ କେହି ଯାଉନାହାନ୍ତି। ଖୋଜୁନାହାନ୍ତି ଆଉ ମିଳୁନି ସେଥିପାଇଁ ତାପରେ ଆମେ ତ ଯାଇକି ଆାଣିବା ଆମ ପକ୍ଷେ ସମ୍ଭବ ହବନି। ତାର ବାକି ସେ ଯୋଉ ଜଙ୍ଗଲି ଏରିଆ ମାନଙ୍କର ଲୋକମାନେ ସବୁ ଆଣିକି ବିକି ବିକ୍ରି କରନ୍ତି ସେ ବାଲି ଛତୁ ବିକ୍ରି କଲା ବେଳେ ଟାଇମୀରେ ଯଦି ଯାହାର ନଜରରେ ପଡେ ସେ ନେଇଯାଆନ୍ତି।
ତେଣୁକରି ତାଙ୍କୁ ତାଙ୍କ ପାଖରେ ଛତୁ ଥିବା ଟାଇମରେ ଯାଇକି ପହଞ୍ଚିବା ବି ଏ ବହୁତ ମାନେ ମୁସ୍କିଲ। ଆଉ ସେଇ ସମୟ ଭିତରେ ଯଦି ପହଞ୍ଚି ପାରିବେ ତାହେଲେ ଛତୁ ପାଇପାରିବେ। ତା ଯଦି ଲେଟ୍ କଲେ ଆଉ ପାଇବେନି, ଏ କଥା ଆମେ ପିଲା ବେଳେ ମନେ ଅଛି ବୋହୁତ ପ୍ରାୟ ଏଡେ ବଡ ବଡ ପୁରା ମଳା ସେ ଛତୁ ହୋଇଥାଏ ଯାଇକି ଆମେ ତୋଳିକି ଆଣୁ।
ଆପଣ କେବେ ଯାଇଛନ୍ତି ସେ ଛତୁ ତୋଳିବା ପାଇଁ?
କୋଉ
ସେ ଯୋଉ ବିଲ ବନ୍ଧ ମାନଙ୍କର ଯୋଉ ହୁଏ ସେ ଛତୁ, ଆପଣ କେବେ ତୋଳିବାକୁ ଯାଇଥିଲେ?
ହଁ ହଁ ବୋହୁତ ଥର ତୋଳିକି ଆଣିଚି।
କଣ କେମିତି ବନାନ୍ତି ତାକୁ ରୋଷେଇ କରନ୍ତି।
ଆପଣ ତାକୁ ଯିବେ ଦେଖିବେ ସେ ବନ୍ଧର ତଳେ ତଳେ ସବୁ ହେଇଥାଏ। ହଁ ତ ହେଇଥିବେ ଆପଣ ତାକୁ ଟିକେ ନିରୀକ୍ଷଣ କରିକି ଦେଖିବେ ସେ ସବୁ ଦେଖେ
ନଦେଖିଲେ ଦବନି।
ମୁଁ କହିଲି ନ ଦେଖିଲେ ମିଳିବନି ସେ ଛତୁ?
ନାଇଁ ନାଇଁ ତାକୁ ଟିକେ ଖୋଜିବାକୁ ପଡିବ।
ଓହୋ ମାନେ ଘାସରେ ବୋଧେ ଲୁଚି ଯାଇଥାଏ ନାଇ କି?
ହଁ ତାପରେ ସେ ଜିନିଷ ସବୁ ସେ ସିଜିନ ରେ ହିଁ ମିଳେ। ତାପରେ ତାକୁ ଖୋଜିକି ଆଣିବାଟା ହିଁ ବୋହୁତ ମାନେ ବଡ଼ କାମ।
ଆଉ କଣ କୁହନ୍ତୁ?
ଆଉ ଆପଣଙ୍କର ଖବର ସବୁ କଣ?
ମୋ ଖବର କଣ ଏଇ ସବୁ ଦୁଃଖରେ ସୁଖରେ ତ ଚାଲିଚି, ଗୋଟେ ଘର ଆମର ହୋଉଥିଲା ସେ ତାର ଛାତ ଟା ବି ପଡୁଚି। ଆଉ ତାପରେ ସେଥିପାଇଁ ବି ଟିକେ ବ୍ୟସ୍ତ। ତାପରେ ଆମର ଛୋଟ ପିଲା ଅଛନ୍ତି ଛୋଟ ପିଲାଙ୍କ ଗାଧୁଆ ଖାଇବା ତାଙ୍କର ତେଲ ଲଗା ତାଙ୍କ ଝଡ଼ା ପରିସ୍ରା ସଫା କରିବା ଏଇସବୁ ସମୟଟା ଏଇ ସବୁ କାମରେ ସମୟ କେତେବେଳେ କୁଆଡେ ପଳଉଛି ଯେ ଜଣା ପଡୁନାହିଁ। ସମୟ ବୋହୁତ ଅଭାବ ଅଇନେ।
ପୁଅ କଣ କରୁଛନ୍ତି?
ପୁଅ ସୋଇଛି।
ଆଉ କଣ କୁହନ୍ତୁ?
ଆଉ କଣ ସକାଳ ଖାଇବା ଖାଇନାହାନ୍ତି ନାଇଁ କି?
ନାଇଁ ନାଇଁ ସକାଳ ଖିଆ ହେଇନି ହବ ଆଉ।
ପୁଣି ଖରାବେଳ ଖାଇବା ବି ବନେଇବେ ନା କି?
ହୁଁ, ଖରାବେେଳୁ କଣ ପରିବା ଆସିଥିବ ଆଜି ତ ଗୁରୁବାର ରୋଷେଇ
ଆଉ କଣ କୁହନ୍ତୁ?
ଆଉ କଣ ମ୍ୟାଡାମ ଖବର କୁହନ୍ତୁ?
ଆଉ ଏମତି ତ ସବୁ ଟିକେ ସକାଳ ଟାଇମ୍ ଟା ଟିକେ ବହୁତ କାମ ବ୍ୟସ୍ତ ସେଥି ପାଇଁ ଟିକେ ସମୟ ଦେଇ ହେଉନି କଥା ହେବା ପାଇଁ। ତା ଭିତରେ ବି ଟିକେ ସମୟ କାଢିକି ଟିକେ କଥା ହେଇ ହେଇଯାଉଛୁ ଆଉ କଣ କରିବା।
ଆଉ କଣ କହୁନାହାନ୍ତି ଆପଣ ଖାଲି ଚୁପ୍ ରହିଯାଉଛନ୍ତି ଆଉ।
ଆଉ ମ୍ୟଡମ୍ କଣ ଖବର କୁହନ୍ତୁ। ହ୍ୟାଲୋ।
ହ୍ୟାଲୋ ଆଉ କଣ କହୁନାହାନ୍ତି।
ସକାଳୁ କଣ ସବୁ ରୋଷେଇ କାମ
କଣ କହିଲେ।
ସକାଳୁ ରୋଷେଇ କଣ ସବୁ କରିଲେ। ସଖାଳୁ କଣ ରୋଷେଇ କଲେ।
ଆଜ୍ଞା।
ସକାଳୁ ରୋଷେଇ କରିଲେଣି।
ହଁ ଆମର ତ ସକାଳୁ ରୁଟି ଖାଆନ୍ତି। ତାପରେ ଉପମା ବି ଖାଆନ୍ତି ଉପମା ହେଲେ ଘୁଗୁନି କରିବାକୁ ପଡେ। ତାପରେ ରୁଟି ହେଲେ ବି ଘୁଗୁନି କରିବାକୁ ପଡେ। ତାପରେ ଆମର ଭଜା ଫଜା ଆଇଟମ୍ଟା ଆମର ପଖାଳରେ ଖାଆନ୍ତି! ତାପରେ ଆମର ଏଇ ଯୋଉ ପଖାଳ ଆଇଟମ ରେ ଭାତ ହେଇଗଲା ଆମର ସୁଜନା ଶାଗ ହେଇଗଲା। ତାପରେ ଆମର ଆଳୁ ଭର୍ତା ବି ଟିକେ ହେଲେ ଟେଷ୍ଟ ଆସେ ଯିବ ତାପରେ ମାଛ ଫାଛ ଭଜା ବି ହେଲେ ମିକ୍ସଚର ଟିକେ ହେଲେ ଏତିକରେ ମାନେ ପୁରା ପଖାଳ ରେ ବହୁତ ଶାନ୍ତି ମିଳେ ଖାଇଲେ। ତାପରେ ଥଣ୍ଡା ଯୋଗୁ ମୁଣ୍ଡ ବି ବ୍ୟଥାବଥା ସବୁବେଳେ ରହୁଚି। ସେଥିପାଇଁ ଆଉ ସେ ଇଏକୁ ଖାଇ ହେଉନାହିଁ! ଥଣ୍ଡା ଖାଇବା। ସେଥିପାଇଁ ଟିକେ ଗରମ ଚିକିତ୍ସା ରହିବାକୁ ପଡିବ ଆଉ।
ଓହୋ।
ହୁଁ!
ଆଉ କଣ ସବୁ ଖବର ମ୍ୟାଡାାମ କୁହନ୍ତୁ।
ନାଇଁ ଏସବୁ ଟିକେ ଆମର ରବିବାର ହେଲେ ଟିକେ ଘର ଫର ଟିକେ ଝଡ଼ାଝଡ଼ି କରୁ! ଛୁଆ ଶୋଇଥିବା ଟାଇମ୍ ରେ ଟିକେ ବି ଝଡ଼ାଝଡି କରିଦଉ। ଛୋଟ ଛୁଆ ଶୋଇବା ଟାଇମ୍ ବହୁତ୍ ହଇରାଣ କରନ୍ତି। ସେଇଆ ନୁହେଁକି
ରୋଷେଇ ଫଷେଇ କଲିନାହାନ୍ତି।
ଆଜ୍ଞା ସକାଳ ଖାଇବା ସରିଲେଣି ଖରାବେେଳ ଖାଇବାଟା ଆମର ହବ ଆଉ। ଟିକେ ଆଉ ଟିକେ କାମ ଅଛି। ଏଇ ଛୋଟ ପୁଅ ଟାକୁ ଟିକେ ଶୋଇ ଦଉଛି ତ ସେଥିପାଇଁ ଟିକେ ବ୍ୟସ୍ତ ରହିଯାଉଛି।
ହୁଁ ହୁଁ।
ଆଉ କଣ କହୁନାହାନ୍ତି।
କୁହନ୍ତୁ ଆପଣ।
ଆଉ ଆପଣଙ୍କ ଘର ପାଖରେ ପଛ ଟରେ ଯୋଉ ଗାଡ଼ିଆ ଅଛି ଗାଡ଼ିଆ। ଗାଡିଆ ପୋଖରୀ ଯୋଉ ଜାଣିନାହାନ୍ତି ମାଛ ଫାଛ ଧରା ଯାଏ ମ।
ହଁ ଆଜ୍ଞା ଆଜ୍ଞା ଗାଡିଆ ପୋଖରୀ ତ ଆମ ଏଇରା
ଅଛି ତ। ଆଉ କଣ କୁହନ୍ତୁ? ଏ ସକାଳ ଟାଇମ ଟା ଟିକେ କଥାବାର୍ତ୍ତା ହବାକୁ ଟିକେ ଅସୁବିଧା ହଉଛି ହଉ ରଖନ୍ତୁ ଆପଣ ମୁଁ ଟିକେ ପଛରେ କରିବି ନହେଲେ, କଣ କହୁଛନ୍ତି?
ହଉ ହଉ।
ହଉ ରଖୁଛି ନମସ୍କାର।